ହଁ ହାଲୋ।
ଛେ
ହଁ ଶୁଭା ଯାଉଛି।
ହୁଁ କଣ କରୁଛନ୍ତି ଆପଣ?
ଏଇ ରୁଷେଇ ଚାଲିଛି।
ହଁ କଣ ସବୁ ରୋଷେଇ କରୁଛନ୍ତି କି?
ଆପଣ କଣ କରୁଛନ୍ତି?
କିଛି ନାଇଁ ଇ ବସିଥିଲି। ସେଇ କାମ ସାରି ଦେଇଛି ତ।
ହଁ।
ଆଉ ଆପଣ କଣ କଣ ରୋଷେଇ କରିବେ ଏବେ?
ଭାତ, ଡାଲି, ଆଜି ମାଛ କରିବା ଆଉ
ଆଛ ଆଚ୍ଛା। ସ୍ତଲ କଲା। ନାସ୍ତା ହେଇଗଲା ନା?
ହଁ ହଁ ହଁ ହଁ।
ଆଚ୍ଛା ଗାଧୁଆ ପାଧୁଆ ସରିଗଲା ପୂଜା ପାଠ।
ହଁ ସବୁ ସରିଯାଇଛି।
ଆଚ୍ଛା ଏବେ ତାହେଲେ ରୋଷେଇ କରି
ହୁଁ।
ଆଉ। ହଉ ଆଉ କଣ ସବୁ ଭଲ ଅଛନ୍ତି?
ଭଲ ତୁମ ରୋଷେଇ ଆଜି କଣ କରିଛ?
ଆଜି ଶାଗ ଭଜା ହୋଇଛି ଆଉ ଏ ଆଳୁ ଭଜ ଆଉଜିଚଡି କରିଥିଲୁ ନାସ୍ତା ହିଁ।
ହଁ କେମିତି କରିଥିଲ ଖେଚୁଡ଼ି?
ହଁ ଭାରି ଟେଷ୍ଟି ଥିଲା ଭଲ ଭଲ ଥିଲା।
ହେ ନଟ ରେସିପିଟା ଟିକେ କହିଦିଅ?
ଆ ରେସିପି ଏମତି ସାମାନ୍ୟ ଜାଣିଛନ୍ତି ଆପଣ ବି? ଆପଣ ବି ତ ଯାଇଥିବେ?
ମୁଁ କରିନି ତ ଜାଣିନି ସେଥିପାଇଁ ପଚାରୁଥିଲି ଯଦି କହିଦେଇଥାନ୍ତ
ଏହେ ମସିକି ଆଉ ସବୁ ପନିପରିବା ଗୁଡା ଦେଇଦେବ ଆଜି ଚି
ମାନେ ଯୋଉ ମସଲା କଷିକି ହଁ ହଁ
ଚିକେନ କୁ ପକେଇକି ଆଉ ଚିକେନ ହେଇଥିଲା।
ହଁ ହଁ ମାନେ ଚିକେନ ଖେଚୁଡ଼ି ନା ବିରିୟାନୀ ଟାଇପର
ହଁ ହଁ ଖେଚୁଡି କରାହେଇଥିଲା।
ହଁ। ଆଉ ତ ଚାଲିଛି କାମ।
ହଁ ହଁ।
ଆଉ ଚାଷ ଚାଷ କାମ
ହଁ ଏପଟେ ହେଇନି।
ହେଇନି ବର୍ଷା ହେଇନି ତ ନା।
ହଁ ବର୍ଷା ହେଇନି ତ।
ଆ ଏପଟେ ବି ବର୍ଷା ହେଇନି କାଲି ଘଡ଼ଘଡ଼ି ମାରୁଥିଲା ପୁଣି ଣି ଲାଗୁଥିଲା କାହିଁ କଲାନି। କିଛି ବି ଠୋପେ ବି ପାଣି ପକେଇଲାଣି ଆଉ ଏମିତିରେ କେମିତି ଚାଷ ହେବ ବା। କିଛି ହେଇ
କେମିତି ଚାଷ ହବ ହଁ ଆମ ପଟେ କାଲି ପ୍ରବଳ ଖରା ଖରା ଦେଲା ତାପରେ ଠିକ ଦିଟା ରୁ ଚାରିଟା ପୁରା ବର୍ଷା।
ମେଘୁଆ କରିଥିଲା ହଁ ଏପଟେ ବି
ହଁ ମେଘୁଆ କରିକି ବର୍ଷା ଦି ଘଣ୍ଟା ଦେଲା।
ଆଛା ଦେଲା ତୁମ ପଟେ
ହୁଁ। କାଲି ଦେଇଛି ସେଥିପାଇଁ ଆଜି ଟିକେ ପାଗ ଠିକ୍ ଅଛି।
ଏଥେ ତ ଦେଇନି। ଆଉ ଅଳ୍ପ ଖରା ଦଉଛି ଆଉ କଣ କରିବ ବା।
ହଁ।
ହୁଁ।
ସେଇ କୋଉ ପଟେ କେମିତି ପାଗ କରୁଛି ଆଉ।
ହଁ ହଁ ଜଣା ପଡ଼ତେ ନାହିଁ ଏପଟେ ବି ପୁଣି କାଲି ତ ଗୋଟେ ପାଖାପାଖିରୁ ମାନେ ଘଡଘଡି ସ ମାରୁଥିଲା ପୁଣି ବର୍ଷା ହେବା ପରିକା ଲାଗୁଥିଲା ସନ୍ଧ୍ୟାବେଳକୁ ମେଘ ଢାଙ୍କି କି ରଖିଥିଲା କିନ୍ତୁ କିଛି ହେଲାନି ବର୍ଷା କାଲି।
ସେଇଭଳିଆ ପାଗ ଚେଞ୍ଜ କରିଦେଉଛି ସାଙ୍ଗେ ସଙ୍ଗେ ଆଉ।
ହଁ ପରିଦିନ ବି ସନ୍ଧ୍ୟା ବେଳୁ ଥିଲା କେତେ ବର୍ଷା କଲାନି ଆଉ ଏମିତିରେ କେମିତି ଚା ସହବତିିବ ଏମିତି ଖରା ଦେଉଛି ଯେ ଯେମିତି ମରିଯିବ ଡାରେ ବି ବାହାରିଛି ଦେଇକି ହୁଁ
ତଳି ପକା ହେଇଛି ଚାଷ ପାଇଁ।
ଆଉ କଣ ସବୁ କୁହ ଆଉ ଭଲ
ସମସ୍ତେ ଭଲ ଆ
ଆଉ ଆପ- ଆଉପ ପଥଯାତ୍ରା ଦେଖିକ ଯିବେ କି ନା ଯିବେ
ରଥଯାତ୍ରା ପଟେ ହଁ ଯିବା ବା ଗାଁକୁ ଯିବା ରଥଯାତ୍ରା
ଆଚ୍ଛା
ହୁଁ
ଡ୍ୟୁଟି ଛୁଟି ହେଲା ନା ଛି ଡ୍ୟୁଟି ଛୁଟି ହେଲା ନା ଆଉ କଣ?
ହଁ ହଁ କାମ ଯଦି ଛୁଟି ଥିବ କାମ ଛୁ- ହେଲେ ହେ ଯିବା ଆଉ ଭାବିଛ ଛୁଟି ନହେଲେ ତ ଆଉ ଯାଇ ହବନି ନା
ହଁ ହଁ ସେଟା ତ ସେମିତି ହିଁ। ତମ ତଙ୍କା ହିଁ କାମ ରହିଛି ଆଉ କଣ କରିବା।
ଆଜ୍ଞା
କହୁଛି କାମ ତ ସମସ୍ତଙ୍କର ହିଁ ରହିଛି।
ହୁଁ ହୁଁ କାମ ଆଉ ନକଲେ ଆଉ କେମିତି ହେବ।
ହଁ ହଁ।
ଉଁ ହୁଁ। ଆଉ କଣ ଆଜି ତାହେଲେ ଖେଚୁଡି ଖାଇ ଦେଇଚ ଆଚ୍ଛା ଖେଚୁଡିଟା ଯୋଉ କରନ୍ତି ମସଲା ମସଲା କୁ କଷିକି କଷିକି ତାପରେ ଯୋଉ ଚିକେନ ପକେଇକି ହୋଉ ଚିକେନ କଲେ ଚିକେନ ନହେଲେ ପରିବା ପ ତ୍ର ହେଲା ପରିବାପତ୍ର ତାକୁ ଭାଜି କି ଭାଜିକି ପ୍ରେସର କୁକର କଲେ ନା କ-କରେଇ କ
ନା କରେଇ ହିଁ କଲି ଆମେ କରେଇରେ ଚିକେନ ପକେଇଥିଲେ ଟିକେ ଭାଜି ଦେଇକି ତାପରେ ଚାଉଳ ଗୁଡା ପକେଇବ। ଚାଉଳ, ଚାଉଳ ପକେଇକି ଆଉ ତାପରେ ଟିକେ ଭାଜି ସାଇଲା ପରେ ଉଁ ଟିକେ ଆଶିବ ବାସ୍ନା ଆସିଲାପରେ ପାଣି ଢାଳି ଦବ ଆଉ କଣ ଯୋଉଟା ପ୍ରେସର କୁକରରେ କରନ୍ତି ଏଗୁଡା ପ୍ରେସର କୁକର ବି କରାଯାଏ।
ହଁ ନା ମୁଁ ପ୍ରେସର କୁକରରେ କରିଚି ତ। ହଁ ମସଲା କଷିକି ପ୍ରେସର କୁକରରେ ଦେଇଚି ତ।
ହଁ ହୁଁ।
ହଁ ସେଇ ଚାଉଳକୁ କିଛି ସମୟ ଭାଜିକା
ହୁଁ ହୁଁ ସେମତି ହିଁ କରାହୁଏ ଆଉ। ସିମ୍ପୁଲ ଆଉ। ସାଧା କୁହନ୍ତୁ ଆଉ କଣ ସବୁ ସବୁ ଭଲ ଅଛନ୍ତି ତ?
ହଁ ହଁ।
ଆପଣ ତ ରୋଷେଇ କରୁଛ ନ୍ତି। କରଛନ୍ତି ହଁ ସେ।
କରିଦେଇଛି।
ହଁ। କରିବା ପାଇଁ ପଡିବ କାମ ନ କଲେ କି ଆଉ ହବ ରୋଷେଇ। ହଁ। ହଁ ପଢାପଢି କରୁଛନ୍ତି କି ନାଇଁ?
ଚାଲିଛି।
ଆଚ୍ଛା। ହଁ ଭଲ କଥା ପଢାପଢି ବି କରନ୍ତୁ। କଲେ ହିଁ-
ପଢି ଚାଲିଛି ହଁ। ଆଉ ରୋଷେଇ କରିବା ପାଇଁ ଭଲ ଲାଗେନା?
ହଁ ଭଲ ଲାଗେ। ନିହାତି ସେଗୁଡା ତ- କାମ ରହିଛି ଆଉ କଣ?
ହଁ ସବୁଦିନ କାମ ଆଉ। ହୁଁ। ଆଉ ରୋଷେଇ ଶିଖିଥିବା କଥା ଆଉ।
କଣ?
କହୁଛି ରୋଷେଇ ଶିଖିଥିବା କଥା ଆଉ।
ହଁ ହଁ।
ଭଲ କଥା ଆଉ କଣ?
ଆଉ ତୁମ ପୂଜା ପାଠ ସରିଛି?
କଣ?
ହଉଛି ତୁମ ଘର ପଟେ ପୂଜା ପାଠ- ପାଠ ସରିଛି ନା ଗାଧୁଆ ଫାଧୁଆ ସରିଛି ନା-
ପାଠ ସବୁ ପୁଣି ସରିକି ଆଉ ଏବେ- ହଁ ହଁ ଠିକ ଅଛି।
ହଁ।
ହଉ ମାର-